ହ୍ୟାଲୋ ବନ୍ଧୁ ବନ୍ଧୁ ଏତେ ଦିନ ପରେ ମନେ ପଡୁଛି। ନମସ୍କାର ନମସ୍କାର ବନ୍ଧୁ ବନ୍ଧୁ ଏତେ ଦିନ ପରେ କଣ କଲ କଲେ।
ଟିକେ କାମ ପଇଲା ତ ସେଇଥିପାଇଁ କଲ କରଦେଲି।
ଓ ବନ୍ଧୁ ନଲେ କାମ ନ ପୁଟିଲା ବି ଟିକେ କଥା ହେବେନି ବନ୍ଧୁ।
ନା ସେମିତି କଥା ନୁହ। ନା ନା ସେମିତି ନୁହେଁ ଟିକେ ପଇଲା ଟିକେ ଜରୁରୀ କଥା ଟିକେ ଥିଲା ଆଉ ସେଥିପାଇଁ ଟିକେ ମନେ ପକେଇଲି ଆଉ।
ଓହୋ ଆଉ ବନ୍ଧୁ ଏବେ କୋଉଠି ଅଛନ୍ତି ଘରେ ଅଛନ୍ତି ନା ବାହାରେ ଅଛନ୍ତି?
ଘରେ ହିଁ ଅଛି ସମସ୍ୟାରେ ତ ପୁରା ବୁଡ଼ି ରହୁଛି ଆଉ କଣ କରିବି।
ଓହୋ ଆପଣ ଯୋଉ ଯୋଉଠି ରହିଥିଲେ ଚାକିରି କରିଥିଲେ କଣ ହେଲା ବନ୍ଧୁ।
ଆକ୍ଚୁଆଲି ବନ୍ଧୁ ଏଠି କଥା କଣ କି କେବଳ ବାହାଘରଟାଇମି ଆଉ। ମୋର ଅଷ୍ଟପ୍ରହରୀ ଟାଇମ୍ କୋଉ ପୂଜା ଆର୍ଜା ଟାଇମ୍। ଇଏ ବେପାର ହେଉଛି ବାକି ଟାଇମ୍ ରେ ବେପାର ହେଉନି ତ ବେପାର ଯଦି ନହବ କୋଉ ମାଲିକ ରଖିବ କହୁନାହାନ୍ତି ଭ
ଓହୋ ବନ୍ଧୁ ତାହେଲେ ଏଇମିରିଆ ସମସ୍ୟା ଯୋଗୁଁ ଆପଣଙ୍କୁ ସେ ବାହାର କରିଦେଲେ ନା ବନ୍ଧୁ।
ନା ବାହାର ତ କରିନାହାନ୍ତି କିନ୍ତୁ ମତେ କହିଲେ କି ଯେତେବେଳେ ଆପଣଙ୍କର ବାହାଘର ଋତୁ ହବ ପୂଜାପର୍ବାଣୀର ଋତୁ ହେବ ଆପଣ ଆସିବେ ଅନ୍ୟ ସମୟରେ ଆପଣ ଆପଣ ଘରକୁ ପଳନ୍ତୁ। ତଉ ସେଇଥିପାଇଁ ମୁଁ ଘରେ ବସି ଆଉ।
ହଉ ଘରେ କରଛି ହଉ ବନ୍ଧୁ ମୁଁ ଗୋଟେ ଜାଗାରେ ବୁଝିଛି ଆପଣ ରହିବେ କି?
କେଉଁଠି କହୁନାହାନ୍ତି?
ବନ୍ଧୁ ଗୋଟେ ଜାଗାରେ ଅଛି ଖାଲି କିଛି ନାହିଁ ଅଫିସ ରହିବେ। ଆପଣ ଗୋଟେ ଆମର ବ୍ୟାଙ୍କ ଖୋଲିବାର ଅଛି ମାନେ ଅନ୍ୟ ବାହାର ବ୍ୟାଙ୍କ ସରକାରୀ ବ୍ୟାଙ୍କ। ନୁହ ଆପଣ ରହିବେ କର୍ମଚାରୀ ଭାବେ ନିଯୁକ୍ତି ପାଇବେ। ପନ୍ଦରରୁ ଷୋହଳ ହଜାର ଦେବେ ଆପଣ ରହିବେ କି ଆଖପାଖ ଜାଗାରେ?
ରହିବାକୁ ଇଚଛୁକ ଯେ ଆପଣ ତ ଜାଣିଛନ୍ତି ଯେ ମୁଁ ପାଠ କମ ପଢିଛି।
କଣ ପୁଛି ଆପଣ କଉ ଯାଇବେ ଆପଣ ଆପଣ ଯୁକ୍ତ ଦୁଇ ପଢ଼ିଛନ୍ତି ତ?
ଆଜ୍ଞା ଆଜ୍ଞା ଯୁକ୍ତ ଦୁଇ ମୁଁ ପଢିଛି ଯୁକ୍ତ ଦୁଇରେ ଭଲ ନମ୍ବର ରଖି ମଧ୍ୟ ଉତ୍ତୀର୍ଣ୍ଣ ହେଇଛି।
ଓହୋ ଆଉ ତାହେଲେ ଭଲ କଥା ଭଲ ତ ଅଛନ୍ତି ଭଲ ଛାତ୍ର ତ ଆପଣ। ଆପଣମାନେ କାମ କରନ୍ତୁ ଆପଣଙ୍କର ଯେତିକି ଅଛି ଆଧାର କାର୍ଡ କିମ୍ବା ଭୋଟର କାର୍ଡ ଆଉ ଆଙ୍କର ପାନ୍ କାର୍ଡ଼ ଏଇମାନ ସବୁ ମୋତେ ପଠାଇଦେବେ କଣ କହୁଛନ୍ତି? ବନ୍ଧୁ ଆଉ ବନ୍ଧୁ ମୁ ଟିକିେ ଯୋଗାଯୋଗ କରି କାରଣ ତାଙ୍କ ବି ଏମ୍ ସହିତ ମୋର ଟିକେ କଥା ମାନେ ଭଲ ସମ୍ପର୍କ ଅଛି ତ ସେ କହୁଥିଲେ ଆପଣଙ୍କଛି। ଏ ଧର କି ଗୋଟେ ଅସୁବିଧାର ସମ୍ମୁଖୀନ ହେଇଥିବା ବ୍ୟକ୍ତି କି ସେଟ କଥାଟା କଲେ ସି ରହିଲେ ବି ଭଲ ହୁଅନ୍ତା ବୁଝିପାରିଲେ ବନ୍ଧୁ। ଆଜିକାଲି ଆଜିକାଲି ତ ଯୋଉ ଚାକିରି ହଁ।
ଆଚ୍ଛା ବନ୍ଧୁ ଚାକିରି ହେଇ ହେଇଯିବ ତ?
ହଁ ବନ୍ଧୁ ହେଇଯିବ ଆଜି ତ ଆଜିର ସମୟରେ ଯୋଉ ଚାକିରିଆ ସମସ୍ୟା ବୁଝି ଜାଣିଛ ତ ତ।
ହୁଁ ଆଜ୍ଞା।
ଆଉ ତ ଟଙ୍କା ଦଶ ହଜାର ବି କେହି କାହାକୁ ରଖାଇ ଦେଉନାହାନ୍ତି ଏବେ ବି। ଆପଣଙ୍କୁ ତ ପନ୍ଦର ହଜାର ଦଉଛନ୍ତି ଆଗକୁ ରହିଲେ ବି ଆପଣ ଉତ୍ତୀର୍ଣ ହେଇକି ବି ଆପଣଙ୍କ ପଇସା ବଢିପାରେ ବୁଝିପାରିଲ ବନ୍ଧୁ।
ଆଚ୍ଛା ବନ୍ଧୁ ଏଥିରେ କିଛି ପଇସା ଲାଗିବ କି?
ନାଇଁ ନାଇଁ ନାଇଁ କିଛି ପଇସା ଲାଗିବନି ଏଇଟା ଆମର ହ ମୁଟା ଯଠି ଆମର ବ୍ୟାଙ୍କ ସେଇ ସେଇ ସମ୍ବତ୍ତି ଆଉ।
ଆଚ୍ଛା ଆପଣଙ୍କ ଯୋଉ ଅଛନ୍ତି ଯୋଉ କହୁଛନ୍ତି ଆପଣ ଯୋଉ କହୁଛନ୍ତି ଆପଣ ସାଙ୍ଗ ସହିତ କଥା ହେବେ ସେଏ ଚିହ୍ନା ପଚଛନ୍ତି ସି କିଛି ଅର୍ଥ ନେବେ କି ମୋ ପାଖରୁ ରଖିବା ପାଇଁ?
ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ ଅର୍ଥ କାଇହିଁ ନେବେ ଆମ ତ ନିଜ କଥା ଅର୍ଥ କାଇଁ ନେବେ। ହ ଅର୍ଥ ଆପଣଙ୍କର ଏଇନା ଟିକେ ଶୋଚନୀୟ ଅଭାବ।
ବହୁତ ବହୁତ ଅବସ୍ଥା ଖରାପ ହଉଛି କଣ କହିବି। ପାଞ୍ଚ ଛଅ ଜଣ କୁଟୁମ୍ବକୁ ନେଇକି ଚଳୁଛି ଆଉ ଯଦି ରୋଜଗାର ନ ହେବ କେମିତି କଣ ଚଳିବ ପରିବାର ମୋତେ ଟିକେ କହିଲେ।
ହ
ଆପଣ ତ ଜଣେ ପାରିବାରିକ ଲୋକ ଟିକେ କହନ୍ତୁ ମତେ।
ହଁ ସେଇ ତ ସତ କଥା। ଆପଣର ସେଇ ଯୋଉୁ ଆପଣଙ୍କର ସମସ୍ୟା ବୋଲି ମୁଁ ଆପଣଙ୍କୁ କଥା କହୁଥିଲି ଆପଣଙ୍କୁ ବି ଭାବୁଥିଲି। କା ଏ ଦଶ ଦିନ ଭିତରେ କଲ୍ କରିବା କା ଆଉ ଟିକେ କାମରେ ବ୍ୟସ୍ତ ରହିଲେ ରହିଥିବାରୁ ଆଜି କଲ କଲି ବୁଝିପାରିଲେ ତ ବନ୍ଧୁ
ଆଚ୍ଛା ବନ୍ଧୁ ସେ ଯୋଉ ଆପଣ କହୁଛନ୍ତି ଯୋଉ ବ୍ୟାଙ୍କ ଏଠି ତା ଅଫିସଟା କେଉଁ ଜାଗାରେ ରହିବ ଆମ ଘର ପାଖରୁ ପାଖ ନା ଦୂର
ହଁ ଆପଣଙ୍କ ଘର ପାଖରୁ ତିନି କିଲୋମିଟର କି ଚାରି କିଲୋମିଟର ହବ ସିଏ ଗୋଟେ ଘର ନିଆଯାଇ ସେଠି ଆମର ଘର ଆମର ମାସେ ପରେ ତାଙ୍କର ଗୋଟେ ରୁମ ଟା ଯୋଉଠି ଆମର ସବୁ ଜିନିଷ ରହେ ଷ୍ଟ୍ରଙ୍ଗ ରୁମ୍ ଯେଉଁଟା କୁହନ୍ତି
ଆଚଛା ବଖରା ଘର
ହଁ ସେଇ ସେଇ ଘରେ ଆମର ରହିବ ଜିନିଷ ସେଇଟା ତିଆରି ଚାଲିଛି ସିଏ ଆସିଲେ ସି ତାଙ୍କର ଯେବେବ ଯ ଯୋଗାଯୋଗ କରିବେ। ମୁଁ ଆପଣଙ୍କୁ କହିଦେବି ଆଉ ଆସିକି ଆପଣଙ୍କ ଯାଇ ଦେଖା କରିଦେବି ତାଙ୍କ ସହିତ ଆଉ। ପ୍ରଥମେ ଆପଣଙ୍କ ତଥାପି ଏ ଗୋଟେ ମାସରୁ ଦେଢ଼ ମାସ ଭିତରେ
ଏଇ ମାସେ ଦେଢ଼ ମାସ ଭିତରେଟା ବନ୍ଧୁ କେଉଠିକି ଦେଖନ୍ତୁ ବହୁତ ପରିସ୍ଥିତି ପୁରା ଶୋଚନୀୟ
ଓହୋ ଆପଣ କଣ ମାନେ ଏତେ ଶୋଚନୀୟ ଭଲ ତ ଥିଲା ଆପଣଙ୍କ ପରିବାର। ମୁଁ ତ ଦେଖ
ଏଇପା କହୁଛି ବନ୍ଧୁ ଏଇ ଯୋଉ ସମୟ ଯୋଉ ଚାଲିଲା ବେପାର ନାହିଁ କିଛି ହଉନି ମାଲିକ କହିଲା ଆପଣଙ୍କ ଘରକୁ ଯାଆନ୍ତୁ। ଆଉ ମୁଁ କେତେ ଦିନ ଆପଣ ବସିକି ପଇସା ଦେବି।
ଓହୋ ଆପଣ ତ ଓହୋ ତାହେଲେ ଏମିତି ସମସ୍ୟା ଆଉ ବନ୍ଧୁ ଆପଣ ଗୋଟେ କାମ କରୁନ୍ତୁ ଆଉ ବନ୍ଧୁ ଘର ଆସୁନାହାନ୍ତି ଆମ ଘର ଆଡେ। ଆଉ କେବେ ତ ଆସୁନାହାନ୍ତି ଆଉ।
ଆପଣଙ୍କ ସହ କଣ ଦେଖାହଉଛି କି ମୁଁ ଯିବି। ସେଦିନ ଆପଣ ଗୋଟେ ଚାରି ଚକିଆ ଯାନରେ ବସି। ନା ନା ନା ବନ୍ଧୁ ଶୁଣନ୍ତୁ ଆପଣ ସେଦିନ ଚଣ୍ଡିଗଡ଼ ଛକ ଉପରେ ଛିଡ଼ା ହେଇଥିଲେ। ମୁଁ ଠିଆ ହେଇଥିଲି ପାନ ପାନ ଟିକେ ଖାଉଥିଲ ଆପଣ ସେପଟେ ଗୋଟେ ଧଳା ଚାରି ଆଜ୍ଞା ଯାନରେ ଗଲେ ବହୁତ ଜୋରେ, ମୁଁ ଡାକିଲି ବନ୍ଧୁ ବନ୍ଧୁ ଆପଣ ଶୁଣିଲେ ମତେ ଦେଖିକି କାଚ ଟେକି ଦେଇ ପଳେଇଲିି ମତେ ଟିକେ ଭଲ ଲାଗିଲା କିନ୍ତୁ।
ତ ଆପଣଙ୍କୁ ମୁଁ ଦେଖିନି ଆପଣ ଯଦି ପୁରୁଣା ବନ୍ଧୁ ଆପଣଙ୍କୁ ଯାହାହେଲେ ବି ମୁଁ। ଆପଣଙ୍କୁ ଅନେଇକ ହାତ ହଲେଇ ଯାଇଥାନ୍ତି ଯେତେ ବ୍ୟସ୍ତ ଥିଲେ ବି।
ହଁ ମୁଁ ବି ସେୟା ଭାବିଲି ମୁଁ କହିଲି ଏଇ ବାବୁ ତ ଏମିତି ନୁହ ବଧେ ଏମିତି କେବେ କରନ୍ତିନି ହୁଏ ତ ଦେଖିନଥିବେ ଆଉ।
ଶୁଣନ୍ତୁ ଶୁଣନ୍ତୁ ମୋତେ ବାବୁ ଡାକିବା ବନ୍ଦ କରନ୍ତୁ ମୁଁ ଆପଣଙ୍କୁ କହିଥିଲି ସବୁବେଳେ ବନ୍ଧୁ ଡକିବେ। ଯୋଉଠି ବନ୍ଧୁ ସମ୍ପର୍କ ଥିବ ନାଇଁ ନାଇଁଁ ନାଇଁ ନାଇଁ ନାଇଁ ସେ ନାଇଁ ନାଇଁ ସେଟା ଭାବନ୍ତୁ ନାହିଁ, ବୁଝିପାରିଲେ ତ?
ଆଚ୍ଛା ଆଛା ସେଇଟା ଆପଣଙ୍କର ବଡ ପର୍ବ ବଧେ।
ନାଇଁ ବଡ କଣ ଛୋଟ କଣ ନାଇଁ ମୁଁ ତ ସମସ୍ତଙ୍କୁ ସମାନ ଭାବରେ ଦେଖେ। କାଲିକା ସମୟରେ ଯିଏ ବି ବି କୋଉଠି କଣ କାମ କରୁଥିବ, ମୁଁ ବି ତାକୁ ଯାଇ ତା କାନ୍ଦାର ହାତ ପକେଇଥାଏ। ବୁଝିପାରିଲେ ତ ମୁଁ ମଣିଷ ତ ସବୁ ସମାନ ବଡ କିଏ ବଡ କିଏ ଛୋଟ କଣ ମିଳିବ।
ଆଚ୍ଛା ବନ୍ଧୁ ଆପଣଙ୍କର ମନେ ଅଛି ଆମେ ସାଇକେଲରେ ଯାଉଥିଲେ ତିନି ଜଣ ବସି କି ଆପଣ ମୁଁ ଆଉ ଆପଣଙ୍କ ଘର ପାଖରେ ଗୋଟେ ପିଲା ଥିଲା ଶଙ୍କର।
ଆଜ୍ଞା ହଁ ହଁ ଶଙ୍କର ସି ଏ ତ ହ ହଁ।
ଆଚ୍ଛା ସିଏ ଏବେ କଣ କରୁଛନ୍ତି?
ସିଏ ଏବେ ଗୋଟେ ବଡ ଫ୍ୟାକ୍ଟ୍ରିରେ ଅଛି ଆଉ।
ଆଚ୍ଛା।
ହଁ ସିଏ ହଉଛି ସିଏ ବି ଆମ କମ୍ପା ଆମର ଯେଉଁ ଥିଲା ହଁ ସେ ଦେଖିବାକୁ ମିଳୁନି ସିଏ ବି ଆଜି କାମ ସାରିକି ସନ୍ଧ୍ୟା ବେଳକୁ ତାକୁ କହିଚି ଆ ମୋ ପାଖକୁ ଟିକେ ଆସ ତାର ମୋର ଟିକେ ବ୍ୟକ୍ତିଗତ କାମ ଅଛି। ଆପଣ ଆସିଲେ ବି ତାକୁ କହିବି ଆପଣ ତାଙ୍କୁ ମନ ପକଉଥିଲେ ବୁଝିପାରିଲେ ତ। ଆପଣ ଙ୍କୁ । କଥା ହଉନାହାଁନ୍ତି କି? କେବେ କଲ୍ କି କଣ କରୁନାହାନ୍ତି କି?
ମୋ କଥା ଆପଣଙ୍କୁ ପଚାରନ୍ତି କେବେ ସେ?
ହଁ ସବୁବେଳେ ତ ଆଲୋଚନା କରନ୍ତି ଏଠି। ଏ ବନ୍ଧୁ ଆଉ କଣ ମୁଁ କହିଲି ବନ୍ଧୁ ତ ସେ ବନ୍ଧୁତ୍ଵ ଭୁଲି ଯାଉଛନ୍ତି ଆମେ ଆଉ କଣ ତାଙ୍କୁ ଆଉ କହିବୁ।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
ଆଉ
ସେ ମତେ ଟିକେ ଆଜି ଯଦି ସେ ସନ୍ଧ୍ୟା ବେଳେ ଆପଣଙ୍କ ପାଖକୁ ଆସନ୍ତି ମୋତେ ଟିକେ ଟେଲିଫୋନ୍ କରିବେ ତ। ମୁଁ ଟିକେ କଥା ହେବି। ଆଉ ତାଙ୍କ ତାଙ୍କ ମୋବାଇଲ ନମ୍ୱର ତ ନାହିଁ ମୋ ପାଖେରେ।
ହଉ ଗୋଟେ କାମ କରନ୍ତୁ ବନ୍ଧୁ ମୁଁ ଆ ଆପଣଙ୍କୁ ଆପଣଙ୍କ ଏଇ ନମ୍ବରରେ ଆମର ଯୋଉ ହ୍ଵାଟସପ୍ ଅଛି ତ?
ହଁ ଏ ଛୁଆ କଣ ଖୋଲିଥିବେ ହ୍ୱାଟସପ୍। ମୁଁ ତ ଚଲା ଶିଖିନି ମୋବାଇଲ କିଛି। ସିଏ କଣ ଖୋଲିଥିବେ ହଁ ହ୍ୱାଟସପ୍ ଅଛି।
ସ୍କୁଲ ବେଳେ କେତେ ଭଲ ଥିଲେ, କେତେ ଭଲ ପଢ଼ୁଥିଲେ। ଆଉ ଏତେ ଏମିତି କଣ ମାନେ ମୁଁ ତ ବୁଝିିନି ଯେତେ ଏଇନା ଯୋ
ସମୟ ସମୟର ଖେଳ ବନ୍ଧୁ। ସମୟ କେତେ କେତେବେଳେ କାହାକୁ ଆଣି କୋଉଠି ଛାଡିଦବ କିଏ ବା କଣ କହିବ। କାଲି ଯିଏ ଥିଲା ଆଉ ଉପରେ ଆଜି ସିଏ ତଳେ। ଆଜି ଯିଏ ତଳେ କାଲି ସିଏ ଉପରେ। କଣ କହିବି ବନ୍ଧୁ ଆପଣଙ୍କୁ।
ହଁ ସେ ପାଇଁ ବି ସମୁଦ୍ରରୁ ପାଣି ତା ତଳ ଉପର ହେଉଥିବାରୁ ବି ଆଗକୁ ଯାଉଚି ନହେଲେ ସେ କଣ ଆଗକୁ ଯାଇ ପାରିଥାନ୍ତା କେବେ ବିି।
ଆଚ୍ଛା ବନ୍ଧୁ କଣ କହୁଥିଲି କି ମୋର ସାଇକଲ୍ ଟି ଖରାପ ହେଇଯାଇଚି। ଆପଣଙ୍କ ପାଖରେ ଯୋଉ ସାଇକେଲଟି ଥିଲା ମୋତେ ସେଟା ପ୍ରଦାନ କରିବେ କି? କେତେ କଣ ପଇସା କହିଲେ ମୁଁ ଦେଇଦେବି।
ବନ୍ଧୁ ତମେ ଏଠି ପଇସା କଥା ଉଠେଇ ଦେଲେ ବନ୍ଧୁ। ଏଇ ସମ୍ପର୍କରେ ବନ୍ଧୁତ୍ଵ ନାଇଁ ନାଇଁ ନାଇଁ ନାଇଁ ନାଇଁ ଏଇରା ଠିକ୍ କଲେନି ବନ୍ଧୁ। ଆପଣ ସାଇକେଲ ଚ ଚଢୁଛନ୍ତି ତ ଆପଣଙ୍କ ଦରକାର କି ନାଇଁ ଆମର ପୁରୁଣା କାଇଁ ଆମ କୁ କାମ କରନ୍ତୁ ମୋର ଗୋଟେ ନୂତନ ଗୋଟେ ସାଇକେଲ ଜଣକୁ ଦେଇଥିଲି ଆମର ଏଠି କାମ କରୁଥିଲା। ସିଏ ଏବେ ଆଉ କାମ କରୁନାହିଁ ସାଇକେଲ ଥୋଇକି ପଳେଇଲା। ସେଇ ସାଇକେଲ ନଉନାହାନ୍ତି। ଆସନ୍ତୁ ଆମ ପାଖରୁ ନେଇଯାନ୍ତୁ। ଆମର ବି କଣ ହବ। ବନ୍ଧୁ ଚଢିବ ତ ମୁଁ ଚଢିବା କିଏ ବନ୍ଧୁ ଚଢିବ କିଏ।
ହଁ ସେ ଟିକେ ଧାନ ଧାନ ଫାନ ଟିକେ ଭଙ୍ଗା ଭଙ୍ଗି କଲା ବେଳୁ ନେଲା ବେଳକୁ ଟିକେ ଅସୁବିଧା ହଉଚି ତ। ଚାରି ଚକିଆ ଯାନକୁ ଡାକିବି। ସାଇକେଲ ଟିଏ ବୋହିକି ନେଇକି ପକେଇଦେବି ଆଉ।
ହଁ ବନ୍ଧୁ ଆଉ ବଳ ବୟସ ଅଛି ଆପଣ ଏତେ ଖଟୁଛନ୍ତି?
ନ ଖଟିଲେ ଆଉ କରିବ କିଏ? ପିଲା ତ ପାଠ ପଢ଼ୁଛନ୍ତି। ତାକୁ ମୁଁ କହି
ହଁ ସିଏ ବି ଓହୋ ବନ୍ଧୁ ସତ କଥା, ସେ ପିଲା କୁହନ୍ତୁ ନାଇଁ।
ଆଜିକାଲି ତ ଛୁଆ ଜାଣିଥିବେ ଆପଣ ଆଉ।
ହଁ ବନ୍ଧୁ ଠିକ୍ କଥା ଆଜିକାଲି ଛୁଆ ଙ୍କୁ ଆଉ କହିବା ବୁଝେ ପ୍ରଥମରୁ ଯେତେବେଳେ କଲେଜ ଆରମ୍ଭ ହଉନି କହୁଛନ୍ତି ଆମକୁ ଚାରି ଚାରି ଚକିଆ ଯାନ ଦରକାର। ସେତେବେଳେ ଆମେ ସାଇକେଲ ଟେ ପାଉନଥିଲୁ। ସେତେବେଳେ ଆମେ ସାଇକେଲ ଟେ ପାଇନଥିଲୁ ବୁଝିପାରିଲେ ବନ୍ଧୁ।
ହଁ।
ଓୋ ଆଉ ବନ୍ଧୁ ଗୋଟେ କାମ କରନ୍ତ ତୁ ମତେ କା କାଲି ମୋର ଟିକେ ପ୍ରବଳ ମାତ୍ରାରେ କାମ ଅଛି ଆମର ଦୁଇ ଦିନ ପରେ ମୋ ମୋ ମୁଁ ଆପଣଙ୍କୁ କଲ୍ କରି ଆପଣ ଆସନ୍ତୁ ମୋ ଘର ପାଖକୁ ମୁଁ ଆପଣ ଆପଣଙ୍କ ଘର ପାଖରେ ଖାଇ ି ଏକାଥରେ ସାଇକେଲ ନେଇକି ଯିବେ ବୁଝିପାରିଲେ ଆପଣ ବସ ରେ ପଳେଇ ଆସନ୍ତୁ
ବନ୍ଧୁ ଯୋଉ କହିଲେ ଯୋଉ ସବୁ କାଗଜପତ୍ର କଥା ତାକୁ ଜେରକ୍ସ କରିକି ନେବି ନା ଯେଉଁ ପୁରା ଅସଲିଟାକୁ ନେଇକି ଯିବି
ତମେ ଅଶ୍ିନୀ ନେଇକି ଆସନ୍ତୁ ବନ୍ଧୁ ବନ୍ଧୁ ମୋର ଗୋଟେ କଲ୍ ଆସିଲାଣି ଏକେନି ବନ୍ଧୁ ମୁଁ ତ ଆପଣଙ୍କୁ ପରେ କଲ୍ କରୁଛି ମୁଁ ଏବେ ରଖୁଛି ବନ୍ଧୁ
ଆଚ୍ଛା ହଉ ହଉ ନମସ୍କାର